ହାଲୋ।
ହାଲୋ ଶୁଭ ସ
ଶୁଭ ସକାଳ ହୁଁ ହୁଁ।
କଣ କରୁଛ?
ନାଇଁ କିଛି ନାହିଁ ବସିଥିଲି ଆପଣ କଣ କରୁଛନ୍ତି?
ଏଇଠି ମୁଁ ଟିକେ ବାହାରେ ଚାଲୁଥିଲି ଆଉ ଆଉ ଟିକେ କୁକୁରକୁ ଖାଇବାକୁ ଦଉଥିଲି। ମୁଁ ସକାଳୁ ସକାଳୁ ଟିକେ କୁକୁରକୁ ଖାଇବାକୁ ଦିଏ ବିସ୍ ସ୍କୁଟ୍ ଭଲ ଲାଗେ କାହିଁକି ନା ତାକୁ ବି ଭୋକ ଲାଗୁଥିବ ନା ସକାଳୁ ଉଠିଲେ।
ହଁ କେତେ ଭଲ କଥା ଯାହା ହଉ ଆପଣ ଏଇଟା କରୁଛନ୍ତି।
ଆଉ ଆଉ ଆପଣ ଭଲ ଅଛନ୍ତି ନାଁ?
ହଁ ଭଲ ଅଛି। ଆପଣ କିନ୍ତୁ ଭଲ ଅଛନ୍ତି ବୋଧେ କାରଣ କୁକୁରକୁ ଖାଇବାକୁ ଦଉଛନ୍ତି ସବୁ। ଠିକ୍ ଠାକ୍ ଅଛି ତାହେଲେ।
ସେଇ ଭାବରେ। ମୁଁ ବହୁତ ଭଲରେ ଅଛି। ଆପଣ ଜାଣିଛନ୍ତି କାଲି ମୁଁ ଦୂରଦର୍ଶନ ଦେଖୁଥିଲି ହେଲା ଦୂରଦର୍ଶନରେ କଣ ହେଲା ମୁଁ ଦେଖିଲି ଏବେ ବୈଦ୍ୟୁତିକ ଯାନର ମାନେ ତାର ସବୁ ଗୁଣବତ୍ତା ହଉ କି ତାର ସବୁ ଯାହାବି ଚଲେଇବା ଲୋକମାନଙ୍କ ଭିତରେ ବଢି ଯାଇଛି। କି ବୈଦ୍ୟୁତିକ ଯାନକୁ ଲୋକମାନେ ସହଜରେ ଗ୍ରହଣ କରୁଛନ୍ତି ସରକାରଙ୍କ ଦ୍ଵାରା ଶିଖିକି କିଛି ଆଉ ଏହା ଦ୍ଵାରା ଆମର ପେଟ୍ରୋଲ ମଧ୍ୟ ବଞ୍ଚି ଯାଉଛି ଆଉ ପରିବେଶ ପ୍ରଦୂଷଣ ମଧ୍ୟ ହଉ ନାହିଁ। ଏଥିପ୍ରତି ଆପଣ କଣ କହିବେ?
ହଁ ମୁଁ ବି ତ ଭାବୁଛି ଏବେ ମୁଁ ବି ବୈଦ୍ୟୁତିକ ଯାନ ଗୋଟେ କିଣିବି ବୋଲି ଭାବୁଛି ଏବେ କଣ ପାଇଁ ବୋଲେ ଦେଖନ୍ତୁ ତେଲର ଦର କେତେ ବଢିଗଲାଣି ଏବେ। ତାପରେ ସେଇଟା। ହଁ ସେଇ ତ ମୁଁ ବି ଏବେ ଭାବୁଛି କିଣିକିରି ନିଜ ପାଇଁ ବି ଭଲ ତାପରେ କେତେ ବଢିଆ ନା ଗୋଟେ ବେଟ୍ରି ଚାର୍ଜ କରିବା ଦ୍ଵାରା ମଧ୍ୟ ହେଇଯାଉଛି ଗାଡି ଗୋଟେ ଚାଲି ଯାଉଛି।
ହଁ କମ୍ ୟୁନିଟ୍ରେ।
ହଁ ସେଇଟା କେତେ ଉନ୍ନତ ଧରଣ ହେଲାଣି ଆମର ଟେକ୍ନୋଲୋଜି। ସେଇଥିପାଇଁ ମତେ ଇଛା ଲାଗୁଛି ଏବେ ସେଇଟା କିଣିବା ପାଇଁ ଆଉ ତାପରେ ଦେଖନ୍ତୁ ଆମର ଯଦି ଗାଡି ବି ଯଦି ଆମେ ଏଇ ମାନେ ବୈଦ୍ୟୁତିକ ଯାନ ବି ମଧ୍ୟ କି ଏ ତ ଆମର ପରିବେଶ ତ ଠିକ୍ ରହୁଛି ସତ କଥା। ତାପରେ ଯେ ଆମର ଯେ ନିଜର ବି ତ କିଛି ଆର୍ଥିକ ସ୍ଥିତି ଯେମିତି କି ମାନେ ପେ ପେଟ୍ରୋଲର ଦରରେ କି ଯାହା ହେଲେ କମିଯାଉଛି ଆଉ ସେଇଟା ପୁଣି ଆମେ କରେଣ୍ଟ ଖର୍ଚ୍ଚ ବିଦ୍ୟୁତ୍ ବିଦ୍ୟୁତରେ ହିଁ ତାକୁ ଚାର୍ଜ ତ କରିକିରି।
ଦେଖିବେ ଯେତେବେଳେ ଆମେ ପେଟ୍ରୋଲ ପକଉଛେ ଗୋଟେ ଗାଡ଼ିରେ କିମ୍ବା ଗୋଟେ ଗାଡ଼ିରେ ଆପଣଙ୍କର ଯାହା ବି ଯାନବାହାନ ଅଛି। ମାନେ ଗୋଟେ କିଲୋମିଟର କି ଦେଖୁଥିବେ ଗାଡିଟା ମନେଙ୍କର ପେଟ୍ରୋଲ ଶହେ ଟଙ୍କା ହେଲା ସେ ମାତ୍ର ତିରିଶି କିଲୋମିଟର ଚାଳିଶି କିଲୋମିଟର ଯିବ। ଯେହେତୁ ଏବେ ଅତ୍ୟଧିକ ଉନ୍ନତ ଯାନବାହାନ ବାହାରିଲାଣି। ଯେତେବେଳେ ଆମେ ଗୋଟେ ବୈଦ୍ୟୁତିକ ଯାନକୁ ବ୍ୟବହାର କରିବା। ତାକୁ ଥରେ ଚାର୍ଜ କଲା ପଚାଶରୁ ଷାଠିଏ କିଲୋମିଟର ପଯ୍ୟନ୍ତ ଯାଇପାରିବା ଆଉ ଯାହାଫଳରେ କି ଆମର ମାତ୍ର ଗୋ ଟିଏ ୟୁନିଟ୍ ଉଠିଥାଏ। ବିଦ୍ୟୁତ୍ ଯୋଉଟା କି ତାର ମୂଲ୍ୟ ପାଞ୍ଚ ରୁ ଛଅ ଟଙ୍କା ହେଇଥାଏ କେତେ ସହଜରେ ଆମେ ଏଟା ଏଇଟା କୁ ବ୍ୟବହାର କରିବା ବହୁତ୍ ସହଜ।
କେତେ ବଢିଆ ତାହେଲେ ମାନେ ଆମେ ଗୋଟେ ପାଞ୍ଚ ଟଙ୍କାରେ ପ ଷାଠିଏ କିଲୋମିଟର ଯାଇପାରୁଚେ ସତ କଥା ଏଇଟା।
ହଁ ସତ କଥା।
କେତେ ବଢିଆ ତାହେଲେ। ନା ଆମର ବହୁତ କିଛି ମାନେ ବଞ୍ଚିଯିବ ଆମର ଯେ ତେଲ ଦର ତେଲରେ ଯେ ବେଶୀ ପଇସା ସରିଯାଉ ଚିନା ଯାହା ହେଲେ ହେଲେ କଣ ପାଇଁ ବଇଲେ ଆଜିକାଲି ତ ଜାଣିଛନ୍ତି ଯାହା ହେଲେ ନିଜ ଗାଡି ରହିବା ଟା କେତେ ସେ ଦରକାର୍ କୋଉ କାମ ହେଲେ ତ ଗୋଟେ ହେଇଥାଉଚି ଏକାନା ସମସ୍ତେ ତୋ ପାଖରେ ଏବେ ସମସ୍ତେ ନିଜ ନିଜ ପାଖରେ ଗାଡି ରଖିବା ପାଇଁ ଚାହୁଁଛନ୍ତି ହେଲେ ହେଲେ। ଆଉ ଏମିତି ଯଦି ହେବ ବୋଲି ତ କେତେ ବଢିଆ ହେଲେ ଲେ।
ଆଉ ଗୋଟେ କଥା ଜାଣିଛନ୍ତି। ଯୋଉମାନେ ସରକାରୀ କର୍ମଚାରୀ ହେଲା ସରକାରୀ କର୍ମଚାରୀମାନଙ୍କୁ। ମାନେ ବୈଦ୍ୟୁତିକ ଯାନ ପାଇଁ ତାଙ୍କୁ ଆହୁରି ମାଗଣାରେ ଭଳିଆ ମିଳିଥାଏ ମାଗଣା ନୁହେଁ ତ ଟିକେ ତାଙ୍କୁ କମ୍ ଦର। ହଁ ସବସିଡ଼ି ମିଳିଥାଏ ଯଉଟାକି ସାଗଦ ଯୋଗ୍ୟ ପଦକ୍ଷେପ।
ବଢିଆ ତ ତାହେଲେ ଏଇଟା ମାନେ ପୁରା ଆମ କୁ ମାନେ ବାଧ୍ୟ କରେଇଦଉଛି କିଣିବାକୁ। ଯେହେତୁ ସରକାରୀ ଚାକିରିଆ ମାନଙ୍କୁ ବାଧ୍ୟ କରେଇଦବ। ଦେ ନାଇଁ ବଢିଆ ନାଇଁ କି ତାହେଲେ ଏଇଟା ଗୋଟେ ସରକାରଙ୍କର ପଦକ୍ଷେପ।
କେତେ ଜଣ ଏଇଟାକୁ ନେଇକି ମତ ଦିଅନ୍ତି କି ନାଇଁ ଆମେ ଅପ୍ ଟ୍ରୋଲ୍ ଚଲେଇବୁ ଆମେ ଦୂର ଜାଗା ଗଲାବେଳେ କାହିଁକି ବେକାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ ଦେଖିବେ ଏବେ ସରକାରଙ୍କ ଦ୍ଵାରା ପ୍ରତ୍ୟେକ ଜାଗାରେ ମାନେ ସବୁ ଜାଗାରେ ନହେଲେ ମଧ୍ୟ କେତେ କିଲୋମିଟର କୁ ଥରେ ମାନେ ଷାଠିଏ ସତୁରୀ କିଲୋମିଟର କୁ ଗୋଟେ ଗୋଟେ ବୈଦ୍ୟୁତିକ ଯାନକୁ ଚାର୍ଜ କରିବା ପାଇଁ ଗୋଟେ ଯେମିତି ଆମର ପେଟ୍ ଚାର୍ଜିଂ ଷ୍ଟେସନ ଅଛି ଯୋଉଟା କି ବହୁତ୍ ଭଲ କଥା।
ହଁ ସେଇଟା ତ ଚାରିଂ ଜିଙ୍ଗ୍ ଷ୍ଟେସନ୍ ତ ଠିକ୍ କଥା ତାପରେ ଏବେ ଦେଖନ୍ତୁ। ସରକାରକୁୁ ବି ଏଇଟା ବହୁତ ଭଲ ହବ ନା ଯଦି କାରଣ ସରକାର ଚାହୁଁଚି ଯେ ଏବେ ଶୁନୋକାର୍ବନ ହେବା ପାଇଁ ସିଏ ଦୁଇ ହଜାର ସତ୍ଚାଳିଶି ର ଟ୍ରାଗେଟ୍ ରଖୁଚି ସେତିକି ଯେ ସେତିକି ଭିତରେ ମୁଁ କେମିତି ହେଇଯିବି ବୋଲି। ତ ଶୁନ୍ ଶୁନୋ କାର୍ବନ ମାନେ କଣ ପୁରା ତ କାର୍ବନ ଶ୍ଵନ୍ୟ ହେଇଯିବ ସେମିତି ତ ନାହିଁ ନା ମାନେ ଯେତ୍ ଯେତିକି ଆମେ ବାହାରକୁ ବାୟୁମଣ୍ଡଳକୁ ଛାଡୁଥିବା ସେ ସେତିକି ବାୟୁମଣ୍ଡଳ ରିସିଭ୍ କରିପାରୁଥିବ ସେତିକି କଣ ପାଇଁ ବୋଲେ ଦେଖନ୍ତୁ। ଅଙ୍ଗାରକାମ୍ଳ ର ବଡେଇ ଅଙ୍ଗାରକାମ୍ଳ ର ବଢିବା ଦ୍ଵାରା ଯେତିକି ଗଛ ନାଇଁ କିି ପ୍ରଭାବିତ ହଉନି କି ସବୁଠୁ ଅଧିକ ସାମୁଦ୍ରି କୁ ଯିବ ମାନେ ଅଧିକ ପ୍ରଭାବିତ ହଉଚନ୍ତି। କଣ ପାଇଁ ବୋଲେ ଆମର କେବଳ ଡୋନେ ନିଆର ତିରିଶି ପରସେଣ୍ଟ ପୁରା ଦୁନିଆର ତିରିଶ ପରସେଣ୍ଟ କେବଳ ସମୁଦ୍ର ମାନେ ହିଁ ସେମାନ ଙ୍କୁ ପାଖେ ସେମାନେ କବ୍ଜା କରି ରଖ୍ ରଖୁଚନ୍ତି ଅଙ୍ଗାରକାମ୍ଳ କୁ ସେମାନେ ଶୋଷଣ କରୁଚନ୍ତି। ବୋଲେ ଦେଖନ୍ତୁ ଅଙ୍ଗାରକାମ୍ଳ ଶୋଷଣ କରିବା ଦ୍ଵାରା ସାମୁଦ୍ରିକ ଜୀବ ସ୍ ସେ ଭିତରେ ଅଛନ୍ତି ନା ଯାହା ହେଲେ ଏଲେ ଏଇ ଯାକ ତାଙ୍କ ମାନଙ୍କ ଉପରେ ମଧ୍ୟ କୁ ପ୍ରଭାବିତ ପକେଇବ। ସେମାନଙ୍କ ଉପରେ ତ ପକେଇବ ସେମାନଙ୍କୁ ଯୋଉମାନେ ଖାଉଚନ୍ତି ମାନେ କଣ ମଣିଷ ହିଁ ଖାଉ ମଣିଷର ମଧ୍ୟ ଦେହ ଖ୍ୟସ୍ତ କ୍ଷତିଗ୍ରସ୍ତ ହବ, ରୋଗଗ୍ରସ୍ତ ହବ ରୋଗଗ୍ରସ୍ତ ହେଲେ ଆମର ଆଉ ଥରେ ଆର୍ଥିକ ଅଭାବ ଦେଖାଯିବ କଣ ପାଇଁ ବୋଲେ ଏବେ ଦେଖନ୍ତୁ ସମସ୍ତଙ୍କ ଘରେ ରୋଗ ହେଇଥାଉଚି। ଆମ ଦେହ ବି ଭଲ ହବନି ତା ସହିତ ଦେହ ଦେଖେଇ ଦେଖେଇ ପଇସା ବି ସରିଯିବ। ସେଥିପାଇଁ କଣ ହଉଚି ଯେ ପ୍ରକୃତରେ ଆମେ ବି ସରକାର ବହୁତ ବଡ ବଡ ପଦ କ୍ଷପ ନେଇଚନ୍ତି। ଯେମତି କି ଦେଖନ୍ତୁ ଇଥାନଲ୍ ଇଥାନଲ୍ ଗେଲ୍ଡିଂ ପେଟ୍ ଟ୍ରୋଲ୍ ମାନେ ଇଥାନଲ ମିଶ୍ରିତ ପେଟ୍ରୋଲ ଯେ ନାଇଁ କି ସେଇଟା ବି ବ୍ୟବହାର କରିବା ପାଇଁ କହୁଚନ୍ତି। ତ କେତେ ବଢିଆ ନା ଯେ ଇଥାନଲ୍ ମିଶ୍ରିତ ବୋଲେ ଇଥ୍ ଇଥାନଲ୍ ରେ ମିଶିବା ଦ୍ୱାରା ଯାହା ହେଲେ ଲେ ଦୁଇ ତିନି ମାଇଲେସ୍ କମ୍ ଦେଖଉଚି ଦୁଇ ତିନି କିଲୋମିଟର କମ୍ ଦେଖେଇବ ପେଟ୍ରୋଲ୍ କିନ୍ତୁ ସିଏ ଯାହା ନେଲେ କମ୍ ଆମକୁ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡୁଚି। ଆଉ ଯୋଉଟା କି ବହୁତ ଭଲ ଉପାୟ ଯେ ଆମେ ଏମିତି ଆଗେ ତ ମଝିରେ ଇଥାନଲ୍ ଗୁଡିଏ ବାହାର୍ ହେଲା। ଏବେ ଇଥାନଲ୍ ପଚିଶି ମାନେ ଏବେ ଗୋଟେ ପେଟ୍ରୋଲ ରେ ଶହେ ଭାଗରେ ପଚିଶି ଭାଗ କେବଳ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ଥିବ। ମୁଁ ଏଲେ ଯାହା ହେଲେ ଏଲେ ଆମର ଧୀରେ ଧୀରେ କମି ଯିବ। ଆହୁରି ସରକାର୍ କହିଚନ୍ତି ଯେ ଯେମିତି କି ବି ଏ ସିସ୍କ୍ ଗାଡି ଏବେ ଆସିବ କାରଣ ସେଇ ଇଥାନଲ୍ ବ୍ଲେଣ୍ଡିଙ୍ଗ୍ ପେଟ୍ ଟ୍ରୋଲ ଟା କେବଳ ସେଇ ଗାଡିରେ ହିଁ ପଡିଥାଉଛି ତ ଯେତିକି ସବୁ ଯାଇ ଇଏ ପାଇଁ ନାଇଁ କିି ଦିଲ୍ଲୀ ସରକାର ମଧ୍ୟ ପୁରୁଣା ଗାଡିକୁ ନେଇକି ସେମାନେ ରଖିକିରି ନୂଆ ଗାଡିକୁ ଦେବେ ଆଉ ସେ। ସେଟା ପୁଣି ସବସିଡି ଦରରେ ତାଙ୍କ ଆନଙ୍କୁ ଦିଆହବ ଲୋକମାନଙ୍କୁ। ତ ଦିଲ୍ଲୀ ସରକାର ଆଗରୁ। ପଦକ୍ଷେପ ନେଇସାରିଲାଣି। କାରଣ ଜାଣିଛନ୍ତି କେତେ ବହୁତ ଅସୁବିଧା ହୁଏ। ଯେତେବେଳେ। ପ୍ରଦୂଷଣ ହୁଏ ବାୟୁ ପ୍ରଦୂଷଣ।
ଓହୋ।
ତ ସେଇଥିପାଇଁ ଏବେଠୁ ଦିଲ୍ଲୀ ସରକାର ନେଇଛନ୍ତି ପଦକ୍ଷେପ ମୋତେ ବହୁତ ଖୁସି ଲାଗିଲା ଯେ। ସେଇଟା ଯ ସବୁଆଡେ ହେଇଥାନ୍ତା କେତେ ବଢିଆ ହେଇଥ
ହଁ। ବହୁତ ଭଲ କଥା ଦେଖନ୍ତୁ ଯେତେବେଳେ ଆମର କୌଣସି ଜିନିଷକୁ ଆମେ ପୁରରା। ତ ହେଇପାରିବାନି ଭଲ ତ ସେଥିପାଇଁ ତୃଣମୂଳ ସ୍ଥଳରେ ଆମେ ଯଦି କିଛି କିଛି ଚେଷ୍ଟା କରିବା। ତ ତାହାର ପ୍ରଭାବ ଭବିଷ୍ୟତରେ ପକେଇ ପାରିବ। କି ଭଲ ଭବିଷ୍ୟତରେ ଆମେ କିଛି ଭଲ କରିପାରିବା। ତ ଏବେଠାରୁ ହିଁ ଆମେ ଯଦି ବୈଦ୍ୟୁତିକ ଯାନକୁ ବ୍ୟବହାର କରିବା ଆପଣ ତ କହିଲେ କେତ ତେ ସାରା ସରକାରଙ୍କର ପଦକ୍ଷେପ। ଏଭଳି କି ଦିଲ୍ଲୀ ଭଳି ବଡ ବଡ ସହରରେ କେଉଁ ଭଳି ମାନେ ନିଆଯାଉଛି। ତ ଏସବୁ ନିହାତି ଭାବରେ ସ୍ଵାଗତ ଯୋଗ୍ୟ। ଏ ଆପଣ ବି କହୁଛନ୍ତି ଆପଣ ବି ନିକ ମାନେ କିଣିବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନ। ଆଉ ଯୋଉମାନେ ମଧ୍ୟ କୌଣସି ସହରରେ ରହୁଛନ୍ତି। ଯଦି ସେମାନେ କିଣିବେ ତାହେଲେ ସେମାନଙ୍କ ଅଞ୍ଚଳରେ ତ ଆମେମାନେ ବୁଲି ପାରିବେ ନା। ଯେମିତିକି ଆପଣ ପରିବା କିଣିବା ହେଉ କି ଦୂରଯାଗ ପାଖରେ। କୌଣସି କୋଡ଼ିଏ ପଚିଶ କିଲୋମିଟର ଭିତରେ ଯେତିକି ଆପଣଙ୍କର। ଯୋଉଠି ଆପଣଙ୍କର ବିଦ୍ୟାଳୟ ରହିଲା ଅଫିସ୍ ରହିଲା। ଆପଣ ସହଜରେ ସେଠାକୁ ଯିବା ଆସିବା କରିବାକୁ ବୋଧେ ଗୋଟେ ବହୁତ ସହଜ ହବ।
ସେଫ୍।
ତାହେଲେ ଆପଣ ଏତେ ସବୁ ଅ ହଁ ଆପଣ ଏତେ ସବୁ ଜାଣି ସାରିଲା। ପରେ ବୋଧେ ବି ମାନେ ଚିନ୍ତିତ କରିଛନ୍ତି କି ନାାଇଁ ଆପଣ ଗୋଟେ ବୈଦ୍ୟୁତିକ ଯାନ କିଣିବେ।
ହଁ ମୁଁ ତ ଭାବିଛି ଏଥର କିଣିବି ବୋଲି ଆପଣ କଣ କହୁଛନ୍ତି?
ହଁ ହଁ କିଣନ୍ତୁ। ହଁ ଏ ମାନେ ମୋର ମୋର ତ ଗୋଟେ ଯାନିଲ ଅଛି ଏବେ। ପେଟ୍ରୋଲ ପକେଇକି ଚାଲୁଚି କିନ୍ତୁ ମୁଁ ଯେତବେଳେ ମୋ ପାଖ ଖରେ ଆଉ ଟିକେ ପଇସା ହେଇଯିବ କାରଣ ମୁଁ ଏବେ ସରକାରୀ ଚାକିରି କରିନାହିଁ ନା। ତ ଯେତେବେଳେ ମୋ ପାଖରେ ଆଉ ଟିକେ ପଇସା ହବ କି କଣ ମୁଁ ବି ଭାବୁଛି ଗୋଟେ ବୈଦ୍ୟୁତିକ ଯାନ ଆଣିବି। ନହେଲେ ମୁଁ ମୋ ବାବାଙ୍କ ପାଇଁ ଗୋଟେ କିଣିଦେବି ଯାହାଫଳରେ କି ଆମେ। ଗୋଟେ ଘରେ ଥାଉ।
ଯାହା ହଉ କଣ ପାଇଁ ବୋଲେ ଯିଏ ବୈଦ୍ୟତିକ ଯାନ ଚଲଉଚନ୍ତି ତାଙ୍କର ତ ମୋତେ ଲାଗୁଛି କି କିଛି ତ ତାଙ୍କେ ସାମାଜିକ କର୍ତ୍ତବ୍ୟ କରୁଛନ୍ତି ଯେମିତିକି ତାଙ୍କେ ବି ତ କିଛି। ମାନେ କ କ୍ଷତିଗ୍ରସ୍ତ କରଉନାହାନ୍ତି ବାୟୁମଣ୍ଡଳକୁ। କିଛି ପ୍ରଦୂଷିତ ବାୟୁ ଛାଡିକିରି ନାଇଁ କିି ତ ମତେ ଲାଗୁଛି ସେଇଟା ବି। ତ ଗୋଟେ ସାମାଜିକ ପାଇଁ ଯେ କିଛି କରାହଉଛି ଗୋଟେ ସମସ୍ତେ କରିବା କଥା ତ ଦୁଇ ପରସେଣ୍ଟ ଯ କହୁଛନ୍ତି ଦେବା କଥା ସେଇଟା ତାଙ୍କେ ଆମେ ଦଉଛନ୍ତି ମୁଁ ବି ଭାବ ବୁଚି ଆମ ପାଖରେ ତ କିଛି ନାଇଁ।
ହଁ। ଏବେ ଆପଣ ଜାଣିଥିବେ। ଦୁଇହଜାର ଛତିଶ ମସିହା ସୁଦ୍ଧା ସମସ୍ତ ବୈଦ୍ୟୁତିକ ଯାନ କରିବା ପାଇଁ ସରକାର ନିର୍ଦ୍ଦେଶ। ଦେଇଛନ୍ତି। ହାଲୋ।
ହାଲୋ।
ହଁ ମୁଁ କହିଲି ଦୁଇ ହଜାର ଛତିଶ ମସିହା ସୁଦ୍ଧା ସବୁ। ଯାନକୁ ବୈଦ୍ୟୁତିକ ଯାନ କରିବେ ବୋଲି ସର। କାର ନିର୍ଦ୍ଦେଶ ଦେଇଛନ୍ତି ଏହା ତ ଗୋଟେ ଭଲ କଥା। ଥାକି ଆମର ପରିବେଶ ଆହୁରି ସବୁଜ ସୁନ୍ଦର ହେଇପାରିବ।
ହଁ ତା ସହିତ ଏବେ ଦେଖନ୍ତୁ ସୋଲାର ପ୍ୟାନେଲ ର ମଧ୍ୟ ସରକାର। ମାନେ କହୁଛନ୍ତି ଲଗେଇବା ପାଇଁ ଯୋଉଟା କି। ସେଇଟାରେ ବି ମଧ୍ୟ ସବସିଡି ରେ ଦଉଛନ୍ତି ମାନେ ଏବେ। ପୁରା ଆମର ନବୀକରଣ ଯୋଗ୍ୟ ଶକ୍ତିରେ ହିଁ ପୁରା ଦୁନିଆ ଚାଲିବ। କେତେ ବଢିଆ ନା ଆମର ବାୟୁ ପ୍ରଦୂଷଣ। କଣ ହବ ତାପରେ ଏବେ ଦେଖନ୍ତୁ କେତେ ଏରିଆରେ ଆମର ଯଦି ଯୋଉଠି ଅଧିକ ଗଛ ଥିବ ସେ। ତ ବାୟୁ ଅଙ୍ଗାର କାମ୍ଳ ଶୋଷି ନବ। ଇଲୋ ଆମର ଯେତିକି ଯେ ଯାହା ହେଲେ ଅଧିକ ପରିମାଣରେ ଯେ। ଦେଶରେ ଯଦି ଅଧିକ କାର୍ବନ ର ପରିମାଣ ଅଧିକ ହେଇଯାଉଛି ବୋଲି ସେ। ଗଛ ଶଷୁରିବା ଦ୍ଵାରା ଆମର ମଧ୍ୟ କାର୍ବନ ରେଟିଂ ଟା ବଢିଯିବ।
ହଁ ସଠିକ୍ କଥା କହିଲେ ଆହୁରି ଗୋଟେ କଥା। ଯଦି ଆମେ ଏବେଠୁ ସଚେତନ ହବା ତାହେଲେ ଆମେ ଆମ ଆମେ ତ ଭଲରେ ରହିବା ତା ସହିତ ଆମ ପରବର୍ତ୍ତୀ। ମତେ ପିଢ଼ି ମତେ ବହୁତ ଭଲରେ ରହିବେ।
ବଞ୍ଚେଇକି ରଖୁଛ ପରବର୍ତ୍ତୀ ପିଢି ମାନଙ୍କ ପାଇଁ ବି ମଧ୍ୟ ସେଇଟା ବହୁତ ଭଲ।
ହଁ- ହଁ ଆପଣ ତ କଥା ହେଇକି ମତେ ବହୁତ ଭଲ ଲାଗିଲା ମୁଁ ବହୁତ କିଛି ଶିଖିଲି। ରହୁଛି ନମସ୍କାର।
ଧନ୍ୟବାଦ ଆପଣ ମୋତେ ଏତେ ଜ୍ଞାନ ଦେଇଥିବାରୁ।
ଧନ୍ୟବାଦ ଧନ୍ୟବାଦ।